ହାଲୋ।
ହ୍ୟାଲୋ।
ହଁଦିକଣ କରୁଛ? ହଁ ଦି।
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ହଁ ଦି କୁହ।
ମୁଁ କହିଲି କଣ କରୁଥିଲ?
ବସିଥିଲି ତମେ?
ମୁଁ ଏଠି ସବୁ କାମଧନ୍ଦା ସାରିକି ବସିଛି ଆଉ ଟିକେ ଥଣ୍ଡା ହେଇଛି ବୋଲି ହୁଁ କଣ ନେବି? ଆଉ ଯୋଉ ଆଜିକାଲି ମାନେ ବହୁତ ଔଷଧୀୟ ହଁ ସବୁ ଘରୋଇ ଉପଚାର କରା ହଉନି କି ସେଟା ଯାହା ଦ୍ଵାରା ଆମ ଶରୀର କିଛି କ୍ଷତି ହବନି ସେଥିପାଇଁ ମୁଁ ଭାବୁଛି ଆଉ ଯେମିତି ଆମର ଗୋଟେ ଥଣ୍ଡା ହେଲେ ଆମେ ତେଲ ସୋରିଷ ତେଲ ରସୁଣ ଗରମ କରି ପାଦ ତଳେ ଘଷିବା ସେଟା ଗୋଟେ ଘରେ ହେଇ ଚିକିତ୍ସା। ଆଉ ଗୋଟେ ଆମର ଅଛି ଔଷଧୀୟ ଗୁଣ କଣ କଣ କି ନା ତୁଳସୀ ଗଛ ଆମେ ଯେ ସେ ତୁଳସୀ ରସ ଆଉ ଅଦା ରସ ଆଉ ମହୁ ଯେବେ ଆମେ ଗୋଳେଇକିନା ଗୋଟେ ଛୁଆକୁ ଦବା ବା ବଡ ମଣିଷକୁ ଦବା ତାର ଥଣ୍ଡ ଥଣ୍ଡା ଭଲ ହବ ଆଉ କାଶ ମଧ୍ୟ ଭଲ ହବ। ଆଉ କିଛି ତାର କିଛି ହଁ ମୋ ଥଣ୍ଡା ହେଇଛି ମୁଁ ସେଥିପାଇଁ ସକାଳୁ ଥରେ ଖାଇଥିଲି ଏଇ ମହୁ ଆଉ ତୁଳସୀ ରସ। ଆଉ ସନ୍ଧ୍ୟାବେେଳେ ମଧ୍ୟ ଏଇ ତୁଳସୀ ରସ ଖାଇବି। ଆଉ ଆମ ଘର ପାଖରେ ଜଣେ ବୁଢୀ ଲୋକ ଆ ସେ କହୁଥିଲେ ଆଉ ତାଙ୍କୁ ମଧ୍ୟ ଝାଡା ହଉଥିଲା ସେ କଣ କଲେ କି କହିଲେ ଉଁ ଡାକ୍ତରଖାନାର ଔଷଧ କାଇଁ ଗୋଟିଏ ଖାଇବ ଆଉ ତମେ ଯଦି ତାକୁ ପିଜୁଳି ଅଗି କି ଡାଳିମ୍ବ ଅଗି ଏଇଗୁଡା ଖାଇଲେ ଭଲ ନହେଲେ ଯଦି ବା ଡାଳିମ୍ବ ଥିବ ତ ସେଗୁଡା ଖାଇଲେ ଭଲ କଷା ଜିନିଷ ନହେଲେ ପିଜୁଳି ଅଗି ଡାଳିମ୍ବ ଅଗି ଏଗୁଡାକ ଖାଇଲେ ଭଲ କିନ୍ତୁ ହ ଆଗ କାଳରେ ଯୋଉ ପୁରୁଣା କାଳ ଲୋକମାନେ ସେମାନେ ଭଲ ଭଲ ଔଷଧୀୟ ଗୁଣ ହଁ ଚିକିତ୍ସା କୁହନ୍ତି କିନ୍ତୁ ଆମେମାନେ ସିନା ତାକୁ ମାନୁନେ ଆମେ ଡାକ୍ତରଖାନା ଯାଉଛେ କିନ୍ତୁ ଭାବୁଛେ ସେଇ ଔଷଧ ଖାଇଲେ ଭଲ ଆଉ ଗୋଟେ କଣ ଅମର ଖୁଣିଆ ନଜରିଆ ଦୃଷ୍ଟିଆ ସେଗୁଡାକ ମଧ୍ୟ ଆମେ ମାନୁନେ କିନ୍ତୁ ଡାକ୍ତରଖାନା ନେଉଛନ୍ତି ଯାହାର ଅଧିକ ହେଉଛନ୍ତି କିନ୍ତୁ ଆମେ ସେଟାକୁ ମଧ୍ୟ ଆଗକାଳ ଲୋକମାନେ କୁହନ୍ତି ତାଙ୍କୁ ତମେ ବୈଦଦ୍ଵାରା ଝାଡ଼ କିଏ ଦ୍ଵାରା ଝାଡ଼ ତାପରେ ଡାକ୍ତରଖାନା ନେବା ସେଟା ତ ସତ କିନ୍ତୁ କେତେକ କ୍ଷେତ୍ରରେ ଆମକୁ ଘରୋଇ ଉପଚାରଣ କରିବାକୁ ପଡୁଛି ଆଉ ତାପରେ ଆଜିକାଲିକା ଯୁଗ ଯାହା ଆମେ ଡାକ୍ତରଖାନା ନ ନେଲେ ଆଉ ତାପରେ ଦିନକୁ ଦୁଇଥର ଗାଧେଉଥିଲେ ଦୁଇଥର ତିନିଥର ଏମିତି ଜୋରେ ଗରମ ହେଉଥିଲା ଗାଧେଇଥିଲେ ଆଉ ଥଣ୍ଡା ଜିନିଷ ସବୁ ଲେମ୍ବୁ ପାଣି ଏମିତି ପିଉଥିଲେ ଯାହା ଦ୍ବାରା ଏବେ ବର୍ଷା ପାଣି ଟିକେ ହେଲାଠୁ ଲୋକମାନଙ୍କୁ ବହୁତ ଜର ହଉଛି ଜର ହଉଛି ଆଉ ଝାଡା ମଧ୍ୟ ହେଉଛନ୍ତି ଯାହା ଦ୍ଵାରା ଆମେ ଡାକ୍ତରଖାନାକୁ ଗଲେ ମଧ୍ୟ ଡାକ୍ତରଖାନା ଦେଖିବା କିନ୍ତୁ ଡାକ୍ତର କମ୍ ଅଛନ୍ତି କିନ୍ତୁ ବହୁତ ରୋଗୀ ଅଛନ୍ତି ସେମିତି ଆମ ଆଡେଏମିତି ସବୁ ଘଟଣା ଘଟୁଛି ଆଉ ଆମ ଆଡ଼େ ତ ଚାଷିବନ୍ଧି ଲୋକ ସାଧାରଣତଃ କୂଅରୁ ପାଣି ଖାଉଛନ୍ତି ସେ ଯୋଉ କୂଅ ପାଣି ବର୍ଷା ହେଉଛି ଇଏ ମଧ୍ୟ ଗୋଳିଆ ହଉଛି ଗୋଳିଆ ହଉଛି ଆମେ ଲ ଲୋକମାନେ କଣ ଅଳସୁଆହେଇକି ପାଣି କିି ଫୁଟେଇକି ପିଉନେ ସେ ପାଣି ପିଇଲେ ମଧ୍ୟ ଆମେ ଝାଡ଼ା ହେଉଛେ ଆଉ ଆହୁରି ଗୋଟେ କଥା ଆମ ଗାଉଁଳି ଲୋକ ହେଲେ କଣ ଆମେ ପରିଷ୍କାର ପରିଚ୍ଛନ୍ନ କରୁନେ ହେଲେ ଘର ଚାରିପଟ କି ଘର ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରୁନେ ଯାହା ଦ୍ଵାରା ମଶା ମାଛି ଆମ ଘର ପରିବେଶ ଚାରିପାଖେ ରହୁଛନ୍ତି ସେଗୁଡା ହଁ ହଁ ଏଠି ମଶା ଏଠି ମଶା ଟାଙ୍ଗୁନେ ମଶା ନ ଟାଙ୍ଗିଲେ ମୋର ମୁଣ୍ଡ ଧରିବା ଏମିତି ଆମ ଗାଁ ଲୋକମାନେ ଏଇପରି ସବୁ ଦୁଃଖ ଭୋଗୁଛନ୍ତି ପରିସ୍ଥିତିର ସାମ୍ନା କରୁଛନ୍ତି ଆଉ ଆମ ଆଡେ ଜାରକାରେ ପ୍ରାୟ ଲୋକ ଲୋକ ସବୁ ଚାଷ କଲେଣି ଚାଷ କଲେଣି ଧାନ ଚାଷ ପାଇଁ ଚାଷ କଲେଣି ସବୁ ପାରାଦୀପର ଆଉ କେତେକ ଲୋକ ଧାନ ବୁଣିଲେଣି କାହାରି ଗଛ ହେଲାଣି ଆଉ କେ କେତେ ଲୋକ ଧାନ ବୁଣି ନାହାନ୍ତି ସବୁ ବୁଣିବେ ବୋଲି ବାହାରୁଛନ୍ତି। ଆଉ ଟିକେ ବର୍ଷା ପାଣି ହେଲାଳୁ। ଆଉ କେତେ ଲୋକ ସବୁ ବିଲ କାଦୁଅ କଲେଣି। କଣ ନା ଚାରା ପକେଇବା ପାଇଁ। ଯୋଉ ଧାନ ଚାରା ତଳି ତଳି କୁହନ୍ତି ସେ ପକେଇଲେଣି। ଆଗକୁ ଯେ ଭଲ ପାଗ ଦବ ବର୍ଷା ହବ। ଲୋକମାନେ ସବୁ ଚାଷ ବାସ କରି ଧାନ ରୋଇବେ। ଏନ୍ତି ସବୁ ଆମ ଗାଁରେ ସାରୁ କି ଖରାରେ କି ସାରୁୁ ଚାଷ ବି କରିଦେ। ସାରୁ ଲଗେଇ ଦେଇଛନ୍ତି। ଆଉ କେହି ଖରାକୁ ନ ଡରିକି ବାଇଗଣ ଗଛ ଲଗେଇଛନ୍ତି। ଆଉ କେତେ ଲୋକ ମଧ୍ୟ ଲଗେଇନାହାନ୍ତି ସେ ଏବେ ଲଗେଇବେ। ଯୋଉମାନେ କି ବିକ୍ରି କରିବା ପାଇଁ କି, ରୋଜଗାର କରିବା ପାଇଁ। ସେମାନେେ ଓ କରୁଛନ୍ତି। ଆଉ ତମ ଆଡେ କଣ କେମିତି କେତେ ବାଟ ଗଲାଣି? ଚାଷ ଏବେକାର ବର୍ଷା ହେଲା ପରେ। କଣ ପରିବେଶ କଣ କେମିତି ରହୁଛି? ଆଉ ସେ ବିଷୟରେ ଟିକେ କହିଲ?
ହଁ ପାଖ ଯାଗରୁ ଉଁ ବର୍ଷପାଗ ରହୁଥିଲା। ରାଣୀଆକୁ ରହୁଥିଲା। ଏବେ ଦୁଇ ଦିନ ଆ ଆପଢି ଦେଇଛି। ଲୋକମାନେ ସେ ବର୍ଷା ଉପରେ ନିର୍ଭର କରିକି ଧାନ ବୁଣି ଦେଇଛନ୍ତି। କିନ୍ତୁ ବର୍ଷାକୁ ଲକ୍ଷ୍ୟ କରି ଧାନ ବୁଣିଲେ। ହେଲେ ବର୍ଷା ନ ହେଇକି ଦି ଦିନ ହେଲାନି
ଆକ୍ଚୁଆାଲି ଯଦି ବର୍ଷା ନ ହୁଏ ତାହେଲେ ସେ ଧାନ ସବୁ ନଷ୍ଟ ହେଇଯିବ। ଏମିତି ବର୍ଷାକୁ ଅପେକ୍ଷା କରିକି ଅଛନ୍ତି। ବର୍ଷା ତାପରେ ଯେହେତୁ ପାଗ ପାଗ ବଦଳି ଖରା ଦିନ ଦିନେ ବର୍ଷା ଦିନ ହେବାକୁ ଯାଉଛି। ସେଇ ସମୟରେ ଲୋକମାନଙ୍କ ଦେହରେ ପାଣି ଯାଉନି। ଯୋଉପାଇଁ କିି ଲୋକମାନଙ୍କୁ ଥଣ୍ଡା ହଉଛି। ଥଣ୍ଡା ଜ୍ୱର। ସେ ଥଣ୍ଡା ପାଇଁ ମେ ଔଷଧ ଯୋଉ ଥଣ୍ଡା, ଜର, ଝାଡ଼ା ପାଇଁ ଘରୋଇ ଉପଯୋଗ କରିଦବା। ଆପଣ କଲେ ତା ସହିତ କଣ କିଛି ଅଲଗା ରୋଗ ହଉଛି। ଥମେ ହଉ ଆଉ ଏ ସବୁ ରୋଗ ଅଧିକରୁ ଅଧିକ ଲୋକମାନଙ୍କୁ ବର୍ତ୍ତମାନ ହେବାରେ ଲାଗିଛି।
ମାନେ ପୀଡିତ ହେଉଛନ୍ତି। ତେଣୁକରି ସେ ରୋଗ ପାଇଁ ଗୋଟେ ପଛ ରହୁଛି କି ଯେମିତି ଆମେ
ଟିକେ ଆଶ୍ୱସ୍ତି ମିଳିବ, ତାପରେ ରହିଲା ଯେଉଁ ଆଶ୍ଵସ୍ତି ମିଳିବ। ତେଣୁକରି ଏଇ ମଧୁମେହ କୁ ଗୋଟେ ରୋଗ ଯୋଉଟାକି ଏହାର କିଛି ନିର୍ଦ୍ଧିଷ୍ଟ ସେମିତି ଔଷଧ ନାହିଁ, ଆମେ ଯଦି ନିଜେ ଚିକିତ୍ସା
ଲୋକମାନେ ବିଭିନ୍ନ ପ୍ରକାର ରୋଗ ହେବ। କିନ୍ତୁ ଆମେ ଭାବୁଛେ କଣ ଅଧିକ ଅମଳ କରିବା ପାଇଁ ଏସବୁ ବାଟ କରୁଚେ। ଆଉ ସେଇ ଅଧିକ ଅମଳ କଲେ ମଧ୍ୟ କଣ ହବ? ରୋଜଗାର ଅଧିକ ଅମଳ କର, ରୋଜଗାର ଅଧିକ କରୁ। ଆମେ ଖାଲି ରୋଜଗାରଟାକୁ ବଢାଇବାକୁ ଚାହୁଁଚେ। ସେଥିପାଇଁକା କିନ୍ତୁ-ଏଁ-ଏଁ ଆମେ ତାକୁ ରୋକିବା, ଆମେ ଠିକ୍ ରେ ପାଳନ କରିବା। ଆମ ଦେହର ଦାୟିତ୍ଵ ନବା, ତାହେଲେ ଆମେ ବି ଅଧିକ ରୋଗାକ୍ରାନ୍ତ ହେବା ନାହିଁ କି ଆମର ପଇସା ଅଧିକ ଖର୍ଚ୍ଚ ହେବ ନାହିଁ। ହଉ। ହଉ, ତମେ ଏତିକିରେ ରଖ। ଆଉ ମୋର ଟିକେ ଟାଇ ସମୟ ହେଲାଣି ତ। ମୁଁ ଟିକେ ବାହାରକୁ ଯିବି ବୋଲି ଭାରିଚି।